ହାଲୋ।
ହଁ ରେ କୁହ ଶୁଭରାତ୍ରି ଶୁଭରାତ୍ରି। ଏଇ ଆମ ଦୋଳି ଖୋଲା ହେଇନଥିଲା ତ ଦୋଳି ବସିକି ଖେଳୁଥିଲି ଆଉ।
ତିରେ ଦୋଳି ଖେଳନ୍ତି ମ୍ୟାଡ଼ାମ୍?
ପିଲା ସବୁ ଆମ ଗାଁ ପିଲା କାଲି ସବୁ ଯୋଉ ଭୋଜି ଫୋଜି ହେଇଚି ତାଙ୍କ ନିଶା ସବୁ ଛାଡିିନି ସବୁ ଆସିକି ବସଚନ୍ତି। ଥିପାଇଁ ଆମେ ଟିକେ ଦୋଳି ଖେଳୁଥୁଲୁ ତାପରେ ତାସ ଖେଳ ହବ ବୋଲି କହିଲେ ସେକୁ ବସିଥାନ୍ତି ସବୁ ଆସିକି ମୁଁ ଅଇଲି ଦେଖିଆ ରାତି ଆସି କଅନେ ଗରମ ହୋଉଚି ତ ବାହାରେ ସବୁ ବସିଚୁ ଏଇଆ ଆଉ ସେଥିପାଇଁ ମଜା ମସ୍ତି ଟିକେ କରୁଚୁ ବସିକି ଆଉ।
ହିଁ କଣ ମ୍ୟାଡ଼ମ୍ ଏଠିଲା କିଛି ନାହିଁ ଆମର ସହର ଏରିଆ ନା ସବୁ ଘରେ କିଛି ନାହିଁ।
ଆମର ସବୁ ଆମ ଗାଁରେ ଏଇଟା ଭଲଯେ ସମସ୍ତେ ମିଶି ମିଳିମିଶି ଗୋଟେ ଜାଗାରେ ଆସିକି ରହିପାରିବ କଥା ହେଇ ପାରିବ, ଇ ଏଇଟା ହୋଉଚି ଲାଭ ଗାଁ ଏରିଆ।
ଗରମ ହେଲା ଏଠି ସମସ୍ତେ ଏ ସି ଲାଗିଲା ସରିଲା ଘର ଭିତରେ ପତ୍ର ବସିଲେ ମସ୍ତି କଲେ।
ଯେ ଯେମିତି ଏ ସି ଲାଗୁଚି ସେମିତି ଦେହ ବି ଖରାପ ହେଉଚି ଏ ସି ପାଇଁ। ଆ ଯୋଉ ହାତ ଗୋଡ ବଥା ବିନ୍ଧା ସବୁ ହୋଉଚି ସେଇଥିପାଇଁ। ଆଉ ଏ ଏଠି ଆହୁରି ମାନେ ସମସ୍ତେ ଦାଣ୍ଡରେ ବସିକି ଯେଉଁ ନ୍ୟାଚୁରାଲ୍ ଯେଉଁ ପ୍ରାକୃତିକ ପବନଟା ଉପଭୋଗ କରୁଛନ୍ତି। ସେଇଟା ପୁଣି ଥୋଡି ନାଁ ଆଉ ମିଳିବ।
ସେଟା ସେଟା କେହି ଲୋକ କଣ ବୁଝୁଛନ୍ତି କେହି ବୁଝୁ
ନା କେହି ବି ଉଠୁନାହାନ୍ତି ସତ କଥା ଆରେ ଗାଁ ଗାଁରେ ପାରା ଲୋକ ଏ ସିି ଲଗେଇଲେଣି ଗାଁରେ ବି ଆସିକି ବାହାରେ ବସିବାକୁ ଲୋକ ଇଣ୍ଟରେଷ୍ଟ ନଉନାହାନ୍ତି।
ଢାଞ୍ଚା ବଦଳୁଚି ଆଉ କଣ କରିବୁ?
ହୁଁ ସମସ୍ତଙ୍କର ଢାଞ୍ଚା ବଦଲୁ ସବୁ ହୋଉଚି ସେଥିପାଇଁ ଆମର ଏଇ ମାନେ କିଛିଟା ଆମ ମାନେ ଆମ ବୟସ ପାଖାପାଖି ପିଲା ଆମେ ସବୁ ଅଛୁ ବୋଲି କିଛି ଜଣ ସାନ ବଡ ମିଶି ମାସିକି ଅଛୁ ବୋଲି ଦେ ଆସିକି ସବୁ ଗୋଟେ ଗୋ ଜାଗାରେ ବସିକି ଆମର ଟିକେ ଦାଣ୍ଡ ଟିକ ଅଛି ତ ମାନେ ବଡ ଟିକେ ଆଉ ଝୁଲି ଫୁଲି ଲାଗେ ମୋ ବାପଲ ରିି ରଜେ ପା ପାଇଁ ଲାଗେ ଥିଲେ ଆଉ ପିଣ୍ଢା ଦିଟାମେ ବନେଇ ଦେଇଚୁ ସିମେଣ୍ଟ କରିକି ବସିବା ପାଇଁ ସନ୍ଧ୍ୟା ବେଳେ ଆଉ ଘରେ ବି ଦୋକାନ ଅଛି ସବୁ ଆସନ୍ତି। ସେଇଠି ସେତାଇ ବସିକି ୟ କରୁ ଆଉ।
ଆଛା ଆଚ୍ଛା ଆ ଆପଣ ତ ଦୋଳି ଖେଳିଲେ ମୁଁ ଦେଖିଥିଲି। କ୍ରିକଟ
ହଁ ସେଇଟା ହିଁ ତ ସେଇଟା ଲଗେଇ ଦେଇ ବୋଲି ସେଥିପାଇଁ ମୋ ବାପା ଲଗେଇ ଦେଇେଇଛନ୍ତି କହି କହି ବାପଙ୍କୁ କହି କହି କହି ଲଗେଇ ଦେଇଥିଲି।
ବହୁତ ବଢିଆ ଆମେ ଯେତେବେଳେ ଛୋଟଟେ ହେଇଥିଲୁ ଜାଣି କି ଘରେ ଦୋଳି ଲଗଥିଲ ଏବେ ଆମେ ବଡ ପିଲା ହେଲଣି ଆଉ କାଇଁ ଦୋଳି ଲଗ
ମୋ ବାପା ଛୋଟବେଳେ ଲଗଉନଥିଲେ ଆମେ ଟିକେ ବଡ ଛୋ୍ ଛୋଟବେଳେ ଭାରି ମାନେ ଇଏ ହୁଅନ୍ତି ଦୁ ଚିଡ଼ା ଚିଡନ୍ତି। କା କଣ ଦୋଳି ଦୋଳି ଫୋଳି ଲଗେଇବେ ଏବେ ଟିକେ ବ ହେଇଗଲୁଣି ବୋଲି ଆଉ ମନା କରିପାରୁନାହାନ୍ତି। ଟିକେ ଯାହା କହୁଛି କରିଦଉଛନ୍ତି ଆଉ
ମୋର ଅଜା ହେଲା ଲଗେଇ ଦେଇଥାନ୍ତେ ସେ ଦୌଡି ଫୈଡି କିଣି ଆଣିକି ଲଗାନ୍ତି ସିଟ କଣ କରିବେ ଗୋଟେ ପିଡ଼ାକୁ କାଟିକି କଣା କରିଦେଇଥିଲେ ବା ସେଇଥିରେ ଆମେ ଦୋଳି ଖେଳୁଥିଲୁ
ତମର ତ ପିଢାକୁ କାଟିକି କଣା କଣା ତ କରିଦେଲେ ତ ଠିକ ଆହୁରି ଭଲ ଆମର କଣ କରୁଛନ୍ତି ଜାଣିଛ କବାଟ ଯୋଉ କାଠ କବାଟ ହୁଏ ସେ କବାଟ ପାଇଁ ଆ କବାଟ ପାଇଁ ଆସିଥିଲା କାଠ ସେଇ କାଠ ବଳିଥିଲା ହେଲା ସେଇ କାଠ କ ମୋ ବାପା କଣ କରୁଛନ୍ତି ନା ହାଣିକି ତାକୁ ଇଏ କରିଛନ୍ତି। ମାନେ ହାଣିକି ଦି ସାଇଟି୍ ରୁ କଣା କରିନାହାନ୍ତି ୟୁ ସେପ୍ ର କରିଦେଇଛନ୍ତି। ୟୁ ସେପ୍ କରିକି ଆରାମ ସେ କରୁଛନ୍ତି।
ଆଛା ମୁଁ ଆହୁରି ଇଏ ମୁଁ କଣ କରେ ନା ସେ ସେତେବେଳେ ପୀଢ଼ା କୁ କଣ କଣା ମୁଁ ତା ଉପରେ ତକିଆ ପକେଇକି ବସିବି ଆହୁରି।
ହଁ ସେଟା ଆହୁରି ମଜା ଯେ ତକିଆ ଗୋଟେ ଗୋଟେ ଆଗରୁ ଥିଲା। ଆ ଝୁଲି ମାନେ ହଉଛି କଣ କହିଲ ତକିଆ ପକେଇକି ଖେଳିବୁ। ନିଜ ନିଜର ମାନେ ତକିଆ ନେଇ ଆସିକି କିକି ବାଗୁ ସେଟା ଗୋଟ ଥିଲା ଆଗରୁ ଶାଢୀରେ ଦୋଳି ଲାଗି ଏ ବନ୍ଧ ଉପରେ ତା ଦେହରେ ତକିଆ ଗୋଟେ ପଡେ ତକିଆ ପଡିକି ଝୁଲି ଖେଳାଯାଏ। ଆଗରୁ ଆମର ଥିଲା। ଘ୍ ପ୍ରତ୍ୟେକ ରୁମ ର ବନ୍ଧରେ ଆମେ ତିନି ଉଉଁଣୀ ଚାରି ଭାଇ ଭଉଣୀ ଭାଇ ଛୋଟ ତ, ଆମେ ତିନି ଭଉଣୀ କଣ କରୁନା ତିନିଟା ରୁମର ବନ୍ଧରେ ତିନିଟା ଶାଢ଼ୀ ଲଗାହବ। ସିଏ କହିବ ମୁଁ ଖେଳିବି ସେ କହିବ। ବାପା କହିବେ ତିନିଟା ଲଗାଅ, ଶାଢୀ ମୋ ମମିର ପୁରୁଣା ଶାଢୀ ଦେଖିକି ତାକୁ ଲଗେଇବେ, ଲଗେଇକି ତିନି ଜଣ ଝୁଲୁଥିବୁ। ଆଗରୁ ଥିଲା ବନ୍ଧରେ ପୁଣି କବାଟ ଦୁଆର ମୁହଁ ବନ୍ଧରେ ଲଗାଯାଏ, ହଁଅଅ ସେ ଆମର ପୁରା ସେମିତି ତ ଆମେ। ଲଗେଇଛୁ ଆଗ ଆଗରୁ। ଆମର ଲଗା ହୁଏ ଆମେ ସେଇଥିରେ ଖେଳୁ। ଏବେ ଏଇ ଭାବିଛି ଏବେ ଯୋଉ ଆସୁନି ଯୋଉ ଝୁଲା ଯୋଉ ଆସୁ ସୁନି ତାର ପୁରା ସେଟ୍ ସହିତ ଆସିଥିବ, ସେଇଟା ଭାବୁଛି ଗୋଟେ ଆଣିବି ଏଇଟା କେତେ ଦିନ ରହିବ ବର୍ଷା ଝଡି ହେଲେ ଏଡା ସବୁ ବାବା ବାହାର। ଛନ୍ତି। ତାକୁଉଉ ଭାବୁ ଭାବୁଛୁ ଆମେ ଉପର ଘରେ ଗୋଟେ ନେଇକି ଯୋଉ ବାଲକୋନିରେ ଲଗେଇକି ରଖିବା ପାଇଁ।
କେତେବେଳେ ମଣିଷ ତ ଏବେ ଏତେ କାମରେ ବ୍ୟସ୍ତ ରହୁଛନ୍ତି ଆଉ ଖାଲି ଲଗେଇଦେବେ କହିବେ ହଁଉ।
ବାସ୍ ବାସ୍, ନା ମତେ ମତେ ଭାରି ପସ୍ ଝୁଲାରେ ବସିବା ମୁଁ ଦିନ ରାତି ଚବିଶ ଘଣ୍ଟା ଝୁଲିରେ ରହିପାରିବି।
କେତେ ବସିବ ନୂଆ ନୂଆ ବସିବାକୁ ଭଲ ଲାଗିବ ତାପରେ ପୁରୁଣା ହେଇଗଲେ ଆଉ କିଏ ବସିବ।
ଆମ ଏଇ ଝୁଲିରେ ଯୋଉ ଲାଗିଛି। ଦୋଳିରେ। କେହି ବସୁନାହାନ୍ତି ମୁଁ ତ ପ୍ରାୟ ଆସିକି ବସୁଛି, ମୋ ମଝିଆ ଭଉଣୀ ତାକୁ ତାକୁ ଭାରି ଦୋଳିଫୋଳି ଏତେ ପସନ୍ଦ ନୁହଁ ଆଗରୁ ଯା ଟିକେ ଖେଳୁଥିଲା ଏବେ ତାକୁ ଦେଖିଲାକୁ ବାନ୍ତି ଲାଗୁଛି, ଦୋଳି ମାନେ ଦୋଳିରେ ଆଉ। କିଏ ଝୁଲୁଥିବ ତା ମୁଣ୍ଡ କଣ ହବ।
ଏ ଥାଏ ସେଟା, ମୁଁ ତ ରାମଦୋଳି ଥରେ ଖେଳିଥିଲି ମୋ ମୁଣ୍ଡ ପୁରା। ବୁଲେଇଲା ବାନ୍ତିଫାନ୍ତି କରିପକେଇଲି।
ମାଲୋ ମା ସେ ରାମଦୋଳି ସେ ଯୋଉ କଣ ଚକ୍ରି ଦୋଳି ସେ ମତେ ଦେଖିଲେ ଡର ଲାଗେ। ମୁଁ ମୁଁ ଏଇ ନର୍ମାଲ ଦୋଳି ଠିକ୍ ରାମ ଦୋଳିରେ ଥରେ ବସ୍ ଥିଲି। ମାନେ ମତେ ଲାଗିଲା ମୁଁ ମରିଯିବି ମୋର ଷ୍ଟ୍ରୋକଫ୍ରୋକ୍। ହେଇଯିବ ମୋ ହାତ୍ ହାର୍ଟ ବିଟ୍ ବନ୍ଦ ହେଇଯିବ ବୋଧେ। ଆଉ ହେଲା ଏଇ ଯୋଉ କୋଉ ଦୋଳି କହିଲ। ଓ ଡଙ୍ଗା ଭଳିଆ ଗୋଟେ ଦୋଳି ନାଇଁ ନୌକା ଭଳିଆ ଉପରୁ କୁଟୁଥିବ ଖସୁ ଯୋଉ ହଁ ସେଇଦୋଳିରେ ବସ୍ ସିଲ୍ ତ ସେଟା ତ ମାନେ ଆହୁରି ରାମଦୋଳି ଯା ଚଳିବ ଟିକେ ଟିକେ ମାନେ ମୁଁ ଟିକେ ମାନେ ବଞ୍ଚିଲା ବଞ୍ଚିଲା ଲାଗୁଥିଲା ସେ ଦୋଳିରେ ବଶିଗଲି ମୁଁ କହିଲି ମୁଁ ମରି ଯି ମୋର ସବୁ ଦୋଳି ଫାଷ୍ଟ ଆଉ ଲାଷ୍ଟ ଆଉଥରେ ସେମିତି ଯେଉଁ କଣ କହିଲ ସ ବ୍ରେକ୍ ଡ୍ୟାନ୍ସ ହଁ ବ୍ରେକ୍ ଡ୍ୟାନ୍ସ ଗୋଟେ ନାଇଁ ସେଇ ବ୍ରେକ୍ ଡନ୍ସରେ ସେମିତି ଥରେ ବସିଲି ସେଟା ସେମ ଡର ଲାଗିଲା ସେଠାରେ ଏକୁଟିଆ ବସିଥିଲି ଭାର ଡର ଲାଗିଲା। ସେଟା ବି ଆଉ କହନି ସବୁ ମୁଁ ଥରେଥରେ ଖେଳି ସଇଲା ଆଉ ଖେଳୁନି।
ମୁଁ ସେଇ ନଠୁ ମୁଁ ଛୁଆବେଳ ଯାହା ଦୋଳି ବନ୍ଦ କରିଦେଇଛି ଦଶ ତ ବର ତ ହେଇ ବନ୍ଦ କରିଦେଲେ ଏ ମ ଦୋଳିମିତି ହେଲା। ମୁଣ୍ଡ ମାନେ ଗୋଟେ ଦିନ ପଡିଚି ଆସିକି। ଘରେ ମୁ ସେଇପାଇଁ ସେ ନଟୁ ମୁଁ ଖେଳା ଖେଳି ବନ୍ଦ କରିଦେଲି
ଦୋଳି ଜମା ଖେଳିବନି ଖେଳି ହବନି କିନ୍ତୁ ଆମ ଯୋଉ ଆମ ଗୋଟେ ସମ ସାନ ଭଉଣୀ ଅଛି ସିଏ ପୁର ମାନେ ମାଷ୍ଟର ଦୌଳିଥିଲେ ସ କହିବ ମତେ ସବୁ ଦୋଳିରେ ବସା ସେ ଖାଲି ଯାଏ ମେଳା ବଜାର ବୁଲିବା ପାଇଁ ଯାଏ ନା ସେ ଯାଏ ଦୋଳି ଖେଳିବା ପାଇଁ ଘରୁ ପଇସା ନେଇକି ଯାଇଥିବ। କଲେକ୍ସନ କରିକି ଦୋଳି ଖେଳିବ ନହେଲେ ଆମକୁ ଶିଖେଇବ ଆଉ ଦିଦି ମତେ କିଛି ଖାଇବା ଦରକାର ନାଇଁ କିଛି କିଣିବିନି ମତେ ଦୋଳିରେ ବସା ସେ ଏତେ ଦୋଳିନ ନିିସା ତାର ଆମେ କେହି ବସୁନ ସେ ଏକୁଟିଆ ବସେ ମୋ ଭାଇ ବି ବସେନି ସେଇ ଏକୁଟିଆ ବସେ
ମତେ କାର୍ଟୁନ ଯୋଉ ନଥାନ୍ତେ ନା ଛୋଟ ଛୋଟ
ହଁ ହଁ ହଁ ହଁ ବାସ୍ ବାସ୍ ବାସ୍ ସେଇଟା ସେଇଟା ମତେ ବି ସେଇଟା ମତେ ମତେ ବି ଭାରି ପସନ୍ଦ ଏଇ ମଝିରେ ଥରେ ମୋ ବାପାଙ୍କ ବ୍ୟାଜରେ ହଉଥିଲା ବ୍ୟାଜ ଫେଷ୍ ହେଲା। ହଉଥିଲା ସେମାନେ ସବୁ ଦେଇଛନ୍ତି ମା ମୋ ବାପା ଟିକେ ଜଲ୍ଦି ବାହାରଇଥିଲେ। ତ ଆମେ ଯୋଉ ଟିକେ ଟିକେ ବଡ ବଡ ପିଲା ଆଉ ସବୁ ସାଙ୍ଗମାନେ ତାଙ୍କର ସବୁଛୋଟ ଛୋଟ ମାନେ ତାଙ୍କ ପିଲ ସବୁଛୋଟ ଛଟ ଗୁଡା ସେଉଠୁ କଣ ହେଇଛି ନା ସେମାନେ ସବୁ ଯୋଉ ବ୍ୟାଚ୍ ଫିଷ୍ଟ ରେ ଆସୁଥିଲେ ସେମାନେ ସବୁ ଛୋଟ ଛୋଟ ପିଲା ଆ ସେ ବୋଲି ସେ ଲଗେଇଛନ୍ତି ସେ ଯୋଉ ଜମ୍ପିଙ୍ଗ ଗୋଟେ ବ୍ଲାକ୍ କଲର ଯୋଉ ଗୋଲ ଇଏ ଭିତରେ ଡେଇଁବୁ ଖାଲି। ସେଇଟା ଗୋଟେ ଲାଗିଥିଲା ସ୍ପ୍ରିଙ୍ଗ ଜମ୍ପିଂ ସେଟ ଲାଗିଥିଲା। ଆଉ ହେଲା ବେଲୁନ ସବୁ ଲାଗିଥିଲା ହେଲା ମାନେ ସେଥିରେ ମୁ ଶିକେଇ ଭାଇ ମତେ ଟିକେ ଖେଳ ସେଟ ଟିକେ ବହୁତ ବଡ ଥିଲା ସେଇଟା ଛୋଟ ନଥିଲା। ସେଠୁ ଟିକେ ବଡ ଥିଲା ବୋଲି ମତେ କିଲଲେ ହଁ ହଁ ତମେ ବି ଖେଳିପାରିବ ମୋଟୋ ଛୁଆୁା ୋଟ ଛଆଟା ମୋଟୁା ଖେୁଥିଲେ ମତେ ବି କହିଲେ ଖେଳି ହବ ମୁଁ ସେଇଟାରେ ପ୍ରବଳ ଖେଳିଛି ବା ପ୍ରବଳ ଖେଳିଛି ସେଟାରେ ଭାରି ମଜା ଲାଗିଲା ହଁ।
ଟୁନ ଟା ସବୁଠୁ ବହୁତ ଭଲ ଆଉ କାଇଁ ମୁଁ ବହୁତ ଖେଳିଛି ସେଇଟା ବହୁତ ଖେଳିଛି ମଜା ଲାଗେ ଖାଲି ଦୌଡ଼ି କରିବି ଡେଇଁକୁ ଯେତେ
ହଁ ହଁ ହଁ ନା ମୁଁ ଜମା କା ଟା ଖେିଲି ମୋର ଗୋଟେ
ଆଉ ତ ସେ ପୁରେଇବେନି କାରଣ ସେ ଛୋଟ ଛୋଟ ଓଜନ ଇଏ ହେଇଯିବ ନା।
ହଁ ନାଇଁ ଆଉ ପୁରାଇବେନି ପରାା ସେଇ ଆଗରୁ ସେଇ ଯଉ କଣ ସେଇ ଜମ୍ପିଙ୍ଗ ଯଉଟା ସେଇଟା ମୁଁ ଖେଳି ସେ ଟିକ ଟିକେ ଯାହା ହଉ। ସେଇଟା ମୋ ଆଶା ଟା ପୁରା ହେଇଯାଇଛି ସେ ଭାଇ ଭଲ ଥିଲେ ବସେଇ ଦେଲେ ଟିକେ ବି ବଡ ଥିଲା ସେଇଥିପାଇଁ।
କାଲି କେମିତି କଣ ରଜ ସେଲିବ୍ରେଟ୍ କଲେ କୁହନ୍ତୁ?
କାଲି ପା ଲାଷ୍ଟ ଡେ ଟା ମୋର ପୁରା ଭୋଜି ତାସ ଖେଳ ଆଉ ଏଇଥିରେ ସବୁ ପଳେଇଲା ଆଉ।
ଆଚ୍ଛା ଆପଣ ତାସ ଖେଲି ଜାଣିଛନ୍ତି?
ଜାିନଥିଲି ମୁଁ ଏଇ ଫାଷ୍ଟ ରଜ ଦିନ ଆମର ଯୋଉ ସବୁ ଛୁଆ ସେଠି ଖଳୁଥିଲେ ମତେ ଡାକିଲେ ଆସେ ଖେଲିବୁ ମୁଁ କହିଲି ମୁଁ ତ ଶିଖିନି ଖେଳ। ଆଉ ମତେ ଶିଖେଇଲେ ଲାଗି ପତିକି ମତେ ଖେଳ ଶିଖେଇଲେ ସେଦିନ ଖେ ଟିକେ ଟିକେ ଶିଖିଲି ତଥାପି ଭୁଲ ଭୁଲ କରି ଖେଳୁଥିଲ ତା ପରଦିନ ସେମି ଆଉ ଟିକେ ଶିଖେଇଲେ ଆଉ ଟେ ଖେ ମାନେ ଗୋଟେ ଗୋଟେ ଦି ବାଜିଲେଖା ଖେଳିକି। ତାପରେ କାଲି ପୁରା ଖେଳିଲି ମାନେ ଟିକେ ଟିକେ ଭଲ ଖେଳିଲି ଆଉ।
ଆଛା ଆଚ୍ଛା ଆଛା ଓହୋ ହଁ ହୁଁ ହୁଁ ଆମର ପୁରୁଣା ଲୋକମାନେ ଥିଲେ ତାସ ଖେଳିକି କହିବେ ତାସ ଖେଳିଲୁ। ତ ନାଶ୍ ହେଲୁ।
ହଁ ମୁଁ ଆଗରୁ କୁହନ୍ତି ଏବେ ଆଉ କଣ ଅଛି ମାଗଣା ଏବେ ତ ତାସ ଯିଏ ନ ଖେଳୁଛି ସିଏ ବି ସର୍ବନାଶ। ସେଇ ହଉଛି ଯାହାର ଯାହା ହବାର ଥିବ ସିଏ ହବ ଭାଇ କାହାକୁ କିଛି ସମାନେ କହିପାରିବନି କି ବୁଝେଇ ପାରିବନି।
ମୋର ଛୁଆ ବେଳୁ ଚେସ୍ ଖେଳିବାରେ ମୋର ଗୋଟେ ସବୁଠୁ ବହୁତ ଭଲ ଥିଲା। ଚେସ୍ ଖେଳିଲି ସେମିତି ସେ କହିବେ ଚେସ୍ କହୁନଥିଲେ ସେତେବେଳେ କହିବେ ପଷା। ପଷା ଖେଳିଲୁ କାହିଁକି ଇଏ କଲେ ପସ୍ ମା ମାଷ୍ଟର ପ୍ଲାନ୍ ସେଥିରେ ବି ମୁଁ ଖେଳୁଥିଲି। ତାପରେ ଆଉ ଏଇ ଯେମିତି ଘର ଲୋକ ପାଟିକଲେ ବନ୍ଦାନ କରିଦେଲି ସେ ଖେଳକୁ।
ସେଇଟା ଖେଳିଲେ ଭଲ ମାଇଣ୍ଡ ସାର୍ପ ହବ। ସେଇଟା ସେଗୁଡା ଖେଳିଲ ମାଇଣ୍ଡ ସାର୍ପ ହୁଏ, ତାସ ବି ଖେଳିଲେ ମାଇଣ୍ଡ ମୁଁ ତ
କିନ୍ତୁ ଏବେ ଏଇ ଖେତ୍ ଖେଳିଥିଲି ମନେ ଷ୍ଟେପ କିଏ କେତେ ଯିବ ଆ ଖେଳିଲି ପ୍ରଥମ ପ୍ରଥମେ ଏଗୁଡା କଣ ଦେଲି ସେ ମତେ କହିଲେ ଇଏ ଭଲ ଜାଣିଛି ଖେଳି ଲାଷ୍ଟ ଲାଷ୍ଟ କୁ ହାରିଗଲି। ସେ କହିଲେ ଛାଡ଼ ଇଏ କୋଉ କାମ କୁ
ଆମେ ମୋ ଭାଇର ମୋର ଖେଳୁ। ମତ ମତେ ଭାରି ବଢିଆ ଲାଗେ ଚେସ୍ ଖେଳିବାକୁ।
କଣ କରିବି ଏଗୁଡା ଜାଣିହୁଏନି ନା। କେତେ ଆଉ ନଜର ଦେବୁ କିଏ କୋଉଠୁ ଆସିକି ମାରିବ ପ୍ରାକ୍ଟିସ୍ କଲେ ହେଇଯିବ ଫଟକିନି।
ଟିକେ ଖେଳିଲେ ଟିକେ ଭଲସେ ଆଇଡିଆ କରି ଖେଳି ପାରେ ଆଉ ହେଲା ମୋବାଇଲରେ ଖେଳିଲେ ଖେଳିପାରେନି ଆଉ କଣ ତ ଏଥିରେ ନର୍ମାଲି ଚେସ୍ ବୋର୍ଡ ରେ ଖେଳିଲେ ଟିକେ ମାନେ ପ୍ଲାନିଂ ପ୍ଲୋପ୍ଟିଂ କରିକି ଟିକେ ଖେଳିପାରେ, ମୋ ଭାଇ କିନ୍ତୁ ମୋ ଠାରୁ ସ୍ମାର୍ଟ ହେଇଗଲାଣି, ସେ ପ୍ରାୟ ଖେଳୁଛି ତ ସେ ମୋ ଠାରୁ ସ୍ମାର୍ଟ ହେଗଲାଣି, ସିଏ ବି ବଢିଆ ଖେଳୁଛି, ଆଉ ସିଏ ବଢିଆ ଖେଳୁଛି, ମୁଁ ସେଥିପାଇଁ ଖେଳି । ହଉ ତାକୁ ମାନେ ମୁଁ ବିଟ୍ କରିପାରୁନି ବହୁ କମ ଯୋଉଠି ଚାରି ଥର ସିଏ ମତେ ବିଟ୍ କରୁଛି ମୁଁ ତାକୁ ସେଠିି ଦି ଥର ବିଟ କରୁଚି ଏମିତି ଆଉ ଆଉ କରିପାରୁନି ସିଏ କିନ୍ତୁ ବଢିଆ ଖେଳୁଛି, ଆଉ ଏଇ ଯୋଉ ତାସ ରେ ବି ସେମତି ମୋ ମଝି ଭଉଣୀ, ସେ ସବୁ ପୁରା, ଅଲଟ୍ରା ପ୍ରୋ ମ୍ୟାକ୍ସ ସେ ସବୁ। ଆଉ ଆମ ଗାଁରେ ସେ ଗୋଟେ, ଦିଟା, ତିନଟା ପିଲା ସେମାନେ ସେମତି, ମୋ ବାପା ହେଲେ ମାଷ୍ଟର, ମୋ ବାପା ଆ ମୁଁ ଯେହେତୁ ଟିକେ ଟିକେ ନୂଆ ଖେଳେ ସେ ମୋ ବା ବା ମତେ ସେମାନେ, ମୋ ପାଖରେ ବସି ମୋ ସପୋର୍ଟ ନବା ପାଇଁ ହେଲା, ମାନେ ମୁଁ ଧରି ମୁଁ ଇଏ କରିଆ ମତେ କହିବି ଏଇଟା ଏମତି ଚଲା ଯାଏ ସେମିତି ଚଲା ଯାଏ ଏମିତି କହି, କହି ମୋ ବାପା ପୁରା ମାନେ ବଢିଆ ଖେଳେଇ ଦେଲେ, ମତେ ଶିଖେଇ ଦେଲେ। ଆଉ ସେମାନେ ସବୁ ବର୍ଷା, ଫର୍ଷା ଏ ଯୋଉ କାଲି ଜୋରେ ବର ସେତେବେଳେ କିଛି କରିପାରିନଥାନ୍ତୁ, ସେଥିପାଇଁ କହିଲେ ଚାଲ ତାସ ଖେଳିବା। ତାସ ଖେଳିବା ବୋଲି ମୋ ବାପା, ମୋ ଜେଜେମା, ମୋ ଯୋଉ ମଝିଆ ଭଉଣୀ, ମୋ ସାନ ଭଉଣୀ ଆଉ ଆମ ଘର ପାଖରୁ ସେ ଯୋଉ ଦି ଜଣ ପିଲା ସବୁ ଆମ ଘରେ ଆସିକି ବସିଥିଲେ, ଆମ ସେ ଯୋଉ ଇଏରେ ପୁଟିକରେ ସବୁ ବସିକି, ସବୁବେଳେ, ଆ ଆଉ ବଳିଆ ବର୍ଷା ପବନ ଦଉଥିଲା, ଖେଳିଲୁ। ସେଇଟା ମଜା ହେଲା, ଗୋଟେ ଆଉ ଲାଷ୍ଟ, ମତେ ଲାଷ୍ଟ ରଜଟା ବଢିଆ ଲାଗିଲା। ମାନେ ସମସ୍ତଙ୍କ ସହିତ ବଢିଆ ସେ ଟାଇମ ସ୍ପେଣ୍ଡ ହେଲା। ସେଥିପାଇଁ, ଆଉ କୁଆଡେ ବି ଯାଇନି ତିନିଟା ରଜ, କାଲି ସକାଳେ ହେଲା ସଖାଳେ ହେଇଥିଲା, ତାପରେ ପୁଣି ସକାଳେ ଫାସିଲା ଆମର ଦହିବରା। ତାପରେ ଗାଧୋଇବାବେଳ ପାଇଁ ହେଲା କଣ କହିଲ ଭାତ କୁ ଚିକେନ।
ଆଚ୍ଛା ।
ଏମିତି କଣ ହେଲା ରେ
ଆଜ୍ଞା। ହଲୋ ହ ତାପରେ କଣ କରହୁଥିଲି ତାପରେ
ନାଇଁ ନାଇଁ। ଭାତ କୁ ଚିକେନ୍ ହେ ଥିଲା ତ ହଉଚି କେ ମୁଁ ତ ଭାଇ ମୁଁ ମାନେ ସାଧା ସିଧା ମୁଁ ନିରାମିଷି। ସେଥିପାଇଁ ମୋର ମୋର ସେମାନେ ଗୋଟେ ପନିର ନେଇ ଆସିଥିଲେ ମୋର ଭାତକୁ ପନିର ସେମାନେ ସବୁ ଚିକେନ ଖାଇଲେ। ଆଉ ତାପରେ ପୁଣି ହେଲା ଆମର ତାପରେ ଗାଧୋଇ ବଳେ ଖେଳ ଟା ହେଲା। ତାପରେ ଠିକ ବର୍ଷା ଫର୍ଷା ହେଇଗଲା ବୋଲି ମୁଁ ଟି ପକୁଡି ଟିକେ କରା ହେଇଗଲା ତାପରେ ସେଟା ସରିଲା ପରେ ରା ତିରେ ପୁଣି ହେଲା ଆମର କଣ ତ ସନ୍ଧ୍ୟା ବେଳେ ପୁଣି ଗୋଟେ ମ୍ୟାଗି ଫିଷ୍ ସେ ଗୋଟେ ଛୋଟଟେ ହେଇଗଲା। ତାପରେ ପୁଣି ରାତିକି ଉଁ ଯୋଉ ଆସୁଛି କଣ ଆମର ସେଟା ଉଁ ଲଛାପରଟା ଯୋଉ ଆସୁନି ପ୍ୟାକେଟ ଲଛାପରଟା ହଁ ସେୟାକୁ ଆମେ କରିବା ପାଇଁ ଆଉ ଟାଇମ୍ ହେଲାନି ତ ଆଉ ସେଠୁ ଲଛାପରଟା କିଣିକି ନେଇ ଆସିଲୁ। ଆଉ ବଟର୍ ଚିକେନ୍ ସେମାନେ ବନେଇ ଥିଲେ ମୋର ଗୋଟେ ଚିଲି ପନିର୍ ଗୋଟେ କିଣି ଆଣିଥିଲେ।
ଆଚ୍ଛା।